ଓ
ପଲ
ହାଲୋ।
ଆଜ୍ଞା।
ଆଜ୍ଞା ନମସ୍କାର।
ନମସ୍କାଜ।
ହଁ କଣ କରଥୁଲେ?
ମୁଁ ଏବେ ବସିଥିଲି ଆପଣ?
ହଁ ମୁଁ ବି ବସିଥିଲି ଆଉ ଯିବି ବୋଲି ଭାବୁଚି ର ଗୋଟେ ଜାଗାକୁ ତ ସେ ବିଷୟରେ ଭାବୁଥୁଲି ଚିମ୍
କୁଆଡେ ଯିବୁ କୁଆଡେ ଯିବେ?
ମୁଁ ଏମ ଏମିତି କଟକ କଟକ ଆଡେ ବୁଲିବାକୁ ଯିବି ଭାବୁଥିଲି କଟକ, ପୁରୀ ଆଉ କୋଣାର୍କ ଏମିତି ଭୁବନେଶ୍ଵର ଏମିତି କି କିଛି ଜାଗାକୁ ବୁଲିବି ବୋଲି ମୁଁ ଭାବୁଥିଲି ଆଉ ସେଠାକାର ଖାଦ୍ୟକୁ ଟିକେ ମୁଁ ଖାଦ୍ୟକୁ ଟିକେ ତାର ଯୋଉ ସ୍ଵାଦ ତାର ଅନୁଭୂତି ନବାକୁ ଚାହୁଁଥୁ
ଆଛା
ଆଜ୍ଞା ତ ଉଁ ମୁଁ ଆପଣଙ୍କୁ କଲ୍ କରିଥିଲି କି? ଯେହେତୁ ଆପଣ ବୁଲିଚନ୍ତି ସବୁ ଗୁଡା ମତେ ଟିକେ କହିବେ କୋଉଠି କଣ ମୁଁ କେମିତି ବୁଲିଲେ ମୁଁ ସବୁ କିଛି ଛି ଜାଗା ବି ବୁଲି ପାରିବି ଆଉ ଖାଦ୍ୟ ଗୁଡାକୁ ବି ତାର ସ୍ଵାଦ ନେଇପାରିବି।
ଆ ମୁଁ ପ୍ରଥମେ ଭୁବନେଶ୍ଵର କଥା କହୁଛି ଭୁବନେଶ୍ଵର ତ ବହୁତ ସାରା ଖାଦ୍ୟ ପ୍ରସିଦ୍ଧ ଆପଣ ଯାହା ବି ଖାଇବେ ଚାଳିବ। ଉୁଁ କଟକ ରେ ଯେମତି ଦହିବରା ଭଲ ଲାଗେ ଭୁବନେଶ୍ଵରରେ ବି ଦହିବରା ମତେ କଟକଠୁ ବହୁତ ବଢିଆ ଲାଗେ ଆପଣ କଟକ ଯୋଉ ଭୁବନେଶ୍ଵରର ଦହିବରା ଟ୍ରାଏ କରିପାରିବେ? ପୁଣି ଭୁବନେଶ୍ୱରର ପାହାଳ ଗୋଟେ ଜାଗା ଗା ଅଛି ପାହାଡର ରସଗୋ୍ଲା ବହୁତ ଫେମସ ଏଠି। ଆପଣ ସେଟାକୁ ବି ଟ୍ରାଏ କରିପାରିବେ ପାହାଳରେ ବହୁତ ସାରା ମିଠା ଦୋକା କାନ ଆପଣ ସେଟା କିଛି ବି ମିଠା ଆପଣ ଟ୍ରାଏ କରିପାରିବେ?
ଆଚ୍ଛା ମତେ ମୁଁ ଭାବୁଥିଲି ଛେନା ପୋଡ ଆଉ ରସଗୋଲା ଖାଇବି ବୋଲି ବୋଧେ ପାହାଡ ରେ ଭଲ ମିଳିବ ନା।
ଆଜ୍ଞା।
ଆଚ୍ଛା ହଉ ତାପରେ ଆଉ କିଛି କହିବେ ହେବ? ଭୁବନେଶ୍ଵରର ଖାଦ୍ୟ ବିଷୟରେ ମୁଁ ଶୁଣିଥିଲି ସେଠି ମୋମୋ ମୋମୋ ଏମିତି ଟିକେ ଭଲ ଭଲ ଲାଗେ। ଆମର ଜଣେ ଅଛନ୍ତି ମିତ୍ର ସେ ଖାଲି କହୁଛନ୍ତି ମୋମୋ ଖାଇବି ବୋଲି ମୋମୋ ଖାଇବି ବୋଲି। ତମେ ମୋମୋ ବିଷୟରେ କିଏ କହିବେ ତ କଣ ମୋମୋ ସେଟା ଖାଇଲେ କଣ ତ ଆଜ୍ଞା। କ୍ଷତିକାରାରକ ଆଉ କଣ ହିତକାରକ ହୁଏ ଆଉ ସେ ସେଇଟା କେତେ ପ୍ରକାରର କେମିତି ଟିକେ ହୁଏ ମତେ ଟିକେ କହିବେ ତ?
ମୋମୋ ତ ଆପଣ ଯୋଉଠି ଖଜିବେ ସେଇଠି ଆପଣ ମୋମୋ ପାଇଯିବେ? ଆମ ଗାଁ ରେ ବି ବହୁତ ସାରା ମମୋ ଦୋକାନ ଅଛି। ଆଉ ମୋମୋର ପ୍ରକାର ଭେଦ ତ ବହୁତ ପ୍ରକାରର। ଆଉ ଆପଣ ଭେଜର ଟ୍ରାଏ କରିପାରିବେ ଆ ଭେ ଛି ନର୍ମାଲ ଭେଜ ୟା ସେ ପନିରର ଭେଜ ମୋମୋ ମସରୁମ ର ଭେଜ ମୋମୋ ଆଉ ଚିକେନ ର
ଆଚ୍ଛା ଆପଣ କହୁଥିଲେ ନିରାମିଷର ନା ଯୋଉ ନିରାମିଷ ର ପନିର ନିରାମିଷ ଆଉ ଛତୁର ବି ମିଳୁଥିବ ବୋଧେ ଛତୁର ବି ନିରାମିଷ ମିଳୁଥିବ ବୋଧେ? ଆଉ ଖାଲି ଇ ଖାଲି ହିଁ ନିରାମିଷ ସଷରେ ଯେମିତି ପରିବା ପତ୍ର ପଡିକି ପଡିଥାଏ ସେମିତି ବି ମିଳୁଥିବ ବୋଧେ ନା।
ଆଜ୍ଞା।
ଆଛା ଆଉ ଆମିଷରେ କଣ ଅଛି?
ଆମିଷରେ ଖାଲି ଚିକେନ ଅଛି ସେ ସେଗୁଡାକ ଖାଲି ମମୋ ଗୁଡା। ମାନେ ଏମଷ୍ଟିକ ଏତିକି ପ୍ରକାର ମୋମସ ମିଳେ। ପୁଣି ମୋମୋସ ଅଲ ମାନେ ଆହୁରି ମୋମୋସ ଅଛି।
ଆଚ୍ଛା ଆଚ୍ଛା କଣ କଣ ପ୍ରକାରର ମତେ ଟିକେ କହିଲେ ମୋମୋ ବିଷୟରେ ସେ ମୋର ଗୋଟେ ମିତ୍ର ଅଛନ୍ତି ସେ ଯେତେବେଳେ ଖାଲି ମୋମୋ ଖାଇବେ ବୋଲି ଜିଦ୍ କରୁଛନ୍ତି। ତ ମୁଁ ମନା କରି କରି ରଖେ ଯେ ଖାଆନି ଖାଆନି ବୋଲି କିନ୍ତୁ ସେ ଯିଦି ହିଁ କରୁଛନ୍ତି ତ ମୁଁ ତ ମୋମୋ ବିଷୟରେ ଜାଣିନି ଭଲସେ କେମିତି କଣ ଆଉ ଯେହେତୁ ଆପଣ ଟିକେ ଜାଣିଥିବେ ବୋଲି ମୁଁ ଜାଣୁଛି ଭାବୁଛି। ସେଥିପାଇଁ ମତେ ଟିକେ କହିବେ ତ।
ଆଜ୍ଞା ମୋମୋ ଏତିକି ପ୍ରକାର ମୋମୋ ଥାଏ। ଆଉ ଏବେ ତ ଭେରାଇଟି ଏ ମୋମୋ ଆସିଲାଣି କିନ୍ତୁ ଏତିକି ଝିଅ ମାନଙ୍କୁ ଏତିକି ପସନ୍ଦ ଲାଗେ। ଯେ ସାଧା ଖାଉଥିବେ ସାଧା ଯିଏ ନିରାମିଷ ଖାଉଥିବେ ନିରାମିଷ ହୁଁ ନ ନାଇଁ ଯ ଆମ୍ସା ଖାଉଛି ଆମ୍ମସା। ତାପରେ ମୋମୋସ୍ ଷ୍ଟିମ୍ ମୋମୋ ମୀଳେ ଷ୍ଟିମ୍ ମାନେ କେବଳ ଗରମ ବାମ୍ଫ ଥିବ। ତାପରେ ଫ୍ରାଏଡ ମମୋସ ଟା ତେଲରେ ଛଣା ହେଇଥିବ। ତାପରେ କୁର୍କୁରା ମୋମୋ ଥାଏ। କୁର୍କୁର ମୋମୋରେ କଣ ହୁଏ ନା ମୋମୋଜ ମାନେ ଗରମ ନଥିବ ଟିକେ ଥଣ୍ଡା ଥିବ ସେଥିରେ ସାଙ୍ଗରଟେ ଥାଏ ସେଟାରେ ଲେୟାର ଥାଏ କୁର୍କୁରରେ ଡିପ କରିକି ତାକୁ ତେଲରେ ଛଣାଯାଏ। ତେବେ କୁର୍କୁରେ ମୋମ ଖୁଆନ୍ତି ତାପରେ ଚିଲ୍ଲି ମୋମୋ ଥାଏ। ଚିଲି ମୋମୋ ରେ ସେଥିରେ ଏମିତି ପିଆଜ କ୍ୟାପସିକମ ପୁଣି ଗ୍ରେଭି ବଗରା ଏଗଡ଼ପଡ଼କି ଚଲ ଆପଣଙ୍କ ମୋମ ହୁଏ ଚିଲ୍ଲି ମୋମୋ ହୁଏ। କୁଣିେ ତନ୍ଦରୀ ମାମ ଅଛେ ତନ୍ଦରିୀ ମାମ ଗୋଟେ ଲୁହା ରଡରେ। ଅ ଉ ମୋମୋ ଗୁଡା ପ ତା ଭିତରେ ଲଗା ରଖା ହୁଏ ମଝିରେ ବସା ହେଇକି ତାପରେ ଗ୍ୟାସ ରେ ତାକୁ ଏମିତି ଏପଟ ସେପଟ କରାହେଇକି ଗରମ କରାହୁୁଏ। ତାକୁ ତନ୍ଦୁରୀ ମୋମୋ କହନ୍ତି ଆଉ। ଏମିତି ବହୁତ ପ୍ରକାରର ମୋମ ଅଛି ଆହୁରି ମୋମୋ ଅଛି।
ଆଚ୍ଛା ଏତେ ସାରା ମୋମ ଅଛି ସେଥିପାଇଁ ସେ ଆମର ଗୋଟେ ଅଛନ୍ତି ମହିଳା ମିତ୍ର ଖାଲି ମୋମୋ ଖାଇବି ବୋଲି କହୁଛନ୍ତି। ମୁଁ ବହୁତ ଟିକେ ମାନେ ବାହାର ଜିନିଷ ତ ଯେହେତୁଁ ଭାବୁ ମୋମୋ ଏମତି ଖାାଉନି ବୋଲି ମନା କରୁଛି ଦେହ ଏମିତି କାଳେ କିଛି ହବ ଖରାପ ସେହି ଯୋଗୁଁ ସେଇଟା ପାଇଁ ତ ମୋମୋ ଏତେ ସାରା ଅଛି ମୁଁ ଜାଣିନଥିଲି। ତପଣ ଯକ
ଦେହ କିଛି ହ- ଦେହ କିଛି ଖରାପ ହେବନି ଆପଣ ତାଙ୍କୁ ଦେଇପାରିବେ।
ଆଚ୍ଛା ଆଚଛା ତ ସେ ତ ଏମିତି ହିଁ କହୁଛନ୍ତି ଜିଦ୍ କରୁଛନ୍ତି ମୁଁ ବି ଭାବିଛି ଦେବିନିଁ ମୁଁ ବି ମନା କରୁଛି। ମୁଁ ବହୁତ୍ ଆମର କଣ୍ଟ୍ରୋଲ ରେ ଖାଇବାକୁ କହୁଚି। ତ ଆମର ଗୋଟେ ଥିଲା ଆମର ପ୍ରଶ୍ନ ଥିଲା ଯେ ଆପଣ ଯୋଉ କହିଲେ ଫ୍ରାଏଡ ମମୋ ବୋଲି ସେ ମୋ-ଫ୍ରାଇଡ ମୋମୋ କେମିତିକା ମାନେ ଫାଷ୍ଟ ମୋମୋକୁୁ ଷ୍ଟିମ୍ କରିକି ପୁଣି ଛଣା ଯାଏ ଇୟା ତା ନା ଆମର ସେ ମୋମୋକୁ ଯେମିତି ସେବ୍ କେରା ଦେଇକି ଯେମିତି ସେ କଞ୍ଚାରେ ହିଁ ଥାଏ ସେଇଟାକୁ ଡାଇରେକ୍ଟ ଛଣାଯାଏ।
ଏଇ ଆପଣ ଯୋଉ ଦି ପ୍ରକାର କହିଲା ସେମିତି ହିଁ ଛଣା ଯାଏନି। ମୋମୋ କୁ ଫାର୍ଷ୍ଟ ଟିମ୍ କରାଯାଏ। ଷ୍ଟିମ୍ କରା ପର୍ ରେ ସେଗୁରା ନରମ ହେଇଯାଏ ନା। ତ ତାକୁ ଷ୍ଟିମ କରିକି ତାକୁ ଥଣ୍ଡା ହବାକୁ ରଖାଯାଏ। ସେ ର-ଥଣ୍ଡା ୱାନ୍ ଟୁ ଆୱାର ପରିକା ରହିଗଲେ ତାର ଲେୟାର୍ ଟା ପୁରା ହାର୍ଡ ହେଇଯାଏ। ଯେମିତି ସେ ତେଲରେ ଫ୍ରାଏ କଲେ ସେଟା ନ ଖୋଲିଯିବ ତା ଲେୟାର୍। ତାପରେ ତାକୁ ଏମ୍ତି ଛଣା ଯାଏ।
ଆଛା ଆଚ୍ଛା ଏମିତି ଇଆ ତ ବହୁତ୍ ସାରା ଟାଇମ୍ ଥାଏ ଟାଇମ୍ ଲାଗୁଥାଏ ବୋଧେ। ପୁଣି ଏକଟା ଛଣା ଛଣି ହୁଏ। ପୁଣି ସେଟା ମଇଦା ତ ଟିକେ ଏ ତ ତ ଭଲ ନାହିଁ ସେ ଥର କହିଲେ ବୁଝୁନାହାନ୍ତି। ଆଉ ଏମିତି ଟିକେ ମୁଁ ରାଗିକି କହିଲେ ବୁଝିବେ ବୋଲି ମୁଁ ତ ଜାଣିଛି। ହଉ ଆଉ ମତେ ଟିକିଏ ଛେ ଚିଲ୍ଲି ମୋମୋ ଟା ଟିକେ ଭଲ କି ବୁଝେଇବେ ମୁଁ ବୁଝିପାରିଲିନି ଚିଲ୍ଲି ମୋମୋ କଣ? ମାନେ ତାର ଯୋଉ ଷ୍ଟଫିଙ୍ଗ୍ ରହେ ତାର ଯୋଉ ଭିତରେ ଆମର ରୁହେ ଜିନିଷ ସେଇଟା ଚିଲ୍ଲିରେ ହୁଏ ଚିଲ୍ଲି ପରିକା ହୋଇଥାଏ ନା କେମିତି ଚଲ୍ଲି ମୋମୋ
ମମ ଯେମିତି ହୁଏ ସେମିତି ହିଁ ମୋମୋ ଯେମିତି ମୁଁ କହିଲି ତା ପୃଷ୍ଟି ମାଗ କରାଯାଏ ତାପରେ ତାକୁ ରଖାଯାଏ ମାନେ ଦୋକାନୀ ସେ ଆଗରୁ ଘରୁ ସେମିତି କରିକି ଆଣେ ଅଧା ମୋମୋ ସେମିତି ସେ ଆଗୁରୁ ଷ୍ଟିମ୍ କରିକି ତାପରେ ରଖିଦେଇ ଆଣିଥାଏ ତ ସେଟା ଉପର ଲେୟାର ହାର୍ଡ଼ ହେଇଯାଇଥାଏ। ସେ ତାକୁ କଣ କରେ ହଁ ତାକୁ ପ୍ୟାନ୍ ରେ ତେଲ ପକେଇକି ତାର ଗୋଟେ ଗ୍ରେଭି ଥାଏ। ସେ ଗ୍ରେଭି ଯେମିତି ଆମେ ଯୋଉ ଗ୍ରେଭି ମଞ୍ଚୁରିୟାନ୍ ବାଗେରା ଯେମ୍ତି ଯେମିତି ଗ୍ରେଭି ଥାଏ। ତାର୍ ବି ଗ୍ରେଭି ଥାଏ ଗୋଟେ ତାର ବି ପକାଯାଏ। ତାପରେ ଯେମିତି ଆମର ଚିଲ୍ଲିସ୍ ଜିନିଷ ସବୁ କଲା ବେଳେ ଯେମିତିକା ସେପ୍ ର ପିଆଜ କ୍ୟାସିକମ୍ ଏଡ଼ା ସବୁ କଟା ହୁଏ। ସେମିତିକା ସେପ୍ ର କଟା ହୁଏ। କଟା ହେଇକି ତାକୁ ଭଜା ହୁଏ ସେମିତି ପଡ଼ିକି ସବୁ ତାର ମସଲା ମସଲି ସବୁ ଥାଏ ସେଗୁଡ଼ି ସବୁ ପକେଇକି କରାଯାଏ ଆଉ
ଆଚ୍ଛା ଚ୍ଛା ଏତେ ସାରା ଅଛି। ମୁଁ ତ ଶୁଣିଥିଲି ସେୟାକୁ ମୁଁ ଭାବିଥିଲି ଆମର୍ ତ ପନିର୍ ଚିଲ୍ଲି ଆଉ ଛତୁ ଚିଲ୍ଲି ଆଉ ଆମର ସୋୟାବିନ୍ ଚିଲ୍ଲି ଏମିତି କିଛି ତ ଥାଏ ପୁଣି ମୋମୋ ଚିଲ୍ଲି ବୋଲି କଣ ଆସିଗଲା ଆଚ୍ଛା ଆଚ୍ଛା ଠିକ୍ ଅଛି।
ଆପଣ ଜାଣିଛନ୍ତି ମୋମୋର ଚକଲେଟ୍ ମୋମୋ ଅଛି ମୋମୋର ଫିଲିଙ୍ଗ୍ ଟା ଚକି କ୍ଲେଟ୍ ଥାଏ
ହଁ ସ୍ ଆ ମାନେ ଲୋକମାନେ ତ କଣ କଣ ବି ସେଥିରେ ମାରିଦେବେ ଠିକ୍ ଅଛି ସେ ମୋମୋ ବିଷୟରେ ତ ଜାଣିଲି।
ଆପଣ ଜାଣି ନାହାନ୍ତି ରୁହନ୍ତୁ ମୁଁ କହୁଛି। ପିଜ୍ଜା ମୋମୋ ଛି ମୋମୋ ଉପରେ ଯେମିତି ଚିଜ୍ ବଗେରା ତାପରେ ଅନିଅନ ମାନେ ଟମାଟର୍। ପିଆଜ, କ୍ୟାପ୍ସିକମ୍ ସବୁ ପକେଇ ପକେଇକି ଉପରେ ସେମିତି କରିକି ସେଟା ହୁଏ। ତାପରେ ପୁଣି ପ୍ୟନ୍ ଫ୍ରାଏ ମୋମୋ ଅଛି। ପୁଣି ସ୍ ଗ୍ରେଭି ମୋମୋ ଅଛି। ପୁଣି ସୂପ୍ ମୋମୋ ଅଛି। ଏମତି ବହୁତ୍ ସାରା ମୋମୋ ଅଛି ଆପଣଙ୍କର ଯୋଉ ମହିଳା ମିତ୍ର କଣ କୋହୁଛନ୍ତି ଆପଣ ତାଙ୍କୁ ଏଇଗୁଡା ସବୁ ଟ୍ରାଏ କରାନ୍ତୁ। ସେ ଖୁସି ହେବେ ବହୁତ୍
ହଁ ମୁଁ ବି ତ ଭାବିଛି କରେଇବି ବୋଲି ଆଉ ମୁଁ ଭାବୁ ଜେଜେମା ଆମେ ମିଶିକି କରିବୁ ବୋଲି ସେ ଏକଲା ନ କରିକି ତମେ ନା ମୁଁ ଜାଣିଛି ଏକଲା କଲେ ସେ ତାଙ୍କେ କେତେ କେତେ କୁଣ୍ଟିଟିର ଖାଇବେ କେତେ ପରିମାଣ ର ଖାଇବେ ତାର କିଛି ମାନେ ଭାଗ ମାପ ନାହିଁ। ଆଉ ତାର କିଛି ଅନ୍ତ ନାହିଁ ସେମତି ମୁଁ ବି ତାଙ୍କ ପାଖରେ ତ ମୁଁ ସେଇଗୁଡାକୁ କଣ୍ଟ୍ରୋଲରେ କରିକି ପୁଣି କିଛି କିଛି ଦିନ କିଛି ଦିନ ଛଡା ଏମିତି ଅଲଗା ଅଲଗା ଗୋଟେ। ଗୋଟେ ଖୁଆଇବି ବୋଲି ଭାବିଛି ତ ସେମିତି ହିଁ ମୁଁ କରିବି।
ଆପଣ ସେମିତି କଲେ ଭଲ ଲାଗିବନି ଆପଣ ତାଙ୍କୁ, ଏମିତି କଲେ ସବୁଦିନ ଭଲ ହବ।
ହଁ ଆପଣ କହୁଛନ୍ତି ସେମିତି କିନ୍ତୁ ଏଇଟା ତ ମୁଁ କହିବିନି। ଯୋଉଟା କି ତାଙ୍କୁ ଭଲ ଲାଗିବନି ମୁଁ ଜାଣିଛି କିନ୍ତୁ ତାଙ୍କର ଦେହ ପାଇଁ ବହୁତ। ଭଲ ମୁଁ ଜାଣିଛି। ତ ମୁଁ ସେମିତି ହିଁ କରିବି ଭାବୁଛି, ହଉ ଠିକ ଅଛି ଏବେ ତ ଟିକେ। ଟିକେ ସମୟ ହେଲାଣି ମୁଁ ଟିକେ ବାହାରକୁ ଯିବି ବୋଲି ଭାବୁଛି। ତ ଆଉ? ଆଉ କେବେ ଆମେ କଲ କଲେ। ଆପଣଙ୍କ ପାଖରେ ଥିବା ସହର କଟକ ବିଷୟରେ ଟିକେ ଖାଦ୍ୟ ବିଷୟରେ ଜାଣିବା ବୋଲି କହୁଥିଲି। କଟକ ପୁରୀ ଏ ବିଷୟରେ।
ଆଜ୍ଞା, ଠିକ ଅଛି ତାହେଲେ ଆଉ।
ହଉ ରହୁଛି ଆପଣଙ୍କ ଯତ୍ନ ନେବେ, ଆଜ୍ଞା।
ଆପଣ ବି ଯତ୍ନ ନେବେ।
ଆଜ୍ଞା, ଆପଣଙ୍କର?
ତ
ଟାଟା।